ହଉ
ମନୋଜ ନମସ୍କାର ନମସ୍କାର।
ଆଉ କଣ ଖବର?
ହଁ ସେମିତି, ଦୁଃଖ ସୁଖ ଆଉ
ଆଜ୍ଞା, ଆଉ ଆଜି କଣ ଖିଆପିଆ କଣ ହେଇଛି, ଯୋଉ ବର୍ଷା ପାଗକୁ ମୁଁ ତ ଆଜି ପ୍ରାୟତଃ ବହୁତ ଭଲ ଭଲ ଖାଇବା ଖାଇଛି ଯେପରିକି ଆମର ଭାତ ଡାଲି, ଅଣ୍ଡା ଆଳୁ କଷା। ଆଉ ଏଇସବୁ ଜିନିଷ ଖାଇଛି, ତାପରେ ଆପଣଙ୍କର ଆଜି କଣ ଖିଆ ପିଆ ହେଇଛି?
ହୁଁ ହୁଁ ହଁ ସକାଳେ ତ ଖିଆ ହେଇଥିଲା, ରୁଟି ଆଉ ଆଳୁ ଭଜା ତାପରେ ଖରାବେଳେ ଭାତ, ଡାଲି ଏମିତି ପୋଟଳ ଭଜା, ଛତୁ ଟିକେ ଆଉ ଏଇ ସନ୍ଧ୍ୟାବେେଳେ ଟିକେ ବିସ୍କୁଟ। କହିଥିଲୁ ଆଉ ଟିକେ ଚା ପିଇଦେଲୁ, ତାପରେ ଇଏ ରାତିରେ ଅଛି ଆଜି କଣ କହିଲେ? ପୁରୀକୁ ବେସନ ଆଳୁ ତରକାରୀ।
ଅହୋ, ତାହଲେ ଏଇସବୁ ଜିନିଷ ହେଇଉଛି ଆଉ ମୁଁ ତ କହୁ ଆ ଆଉ ଆପଣ କଣ ଆଜି? ନଦୀକୁ ଗାଧୋଇବା ପାଇଁ ଯାଇଥିଲେ, ମୁଁ ତ ପ୍ରାୟ ବର୍ଷାରେ ତିନିତି ଦିନ ଆଜି ନଦୀକୁ ଗାଧି କୁ ଯାଇଥିଲି ନଦୀରେ ଗାଧେଇଲି ଏବଂ ଆମ ଯୋଉ ତୁଠରେ ଗାଧଉଛୁ ସେଠି ପ୍ରାୟତଃ ବହୁତ ମାଛ ଯେପରିି- କଳା ବାଇଁଛିି, ହେଉ ଏମିତି ବହୁତ ପ୍ରକାର କରାଣ୍ଡି, ଇଏ ସିଏ ବହୁତ ପ୍ରକାର ମାଛ। ସେ ତ ପ୍ରାୟତଃ ମୋ ଗୋଡକୁ ସବୁ କାମୁଡିିବାକୁ ବହୁ ମାତ୍ରାରେ ଲାଗି ଲାଗିଲେ। ସେଥିଲାଗି ମତେ ଏତେ ବିରକ୍ତି ପ୍ରକାଶ କଲି, ସେଥିଲାଗି ମୁଁ ପ୍ରାୟତଃ କିଛି ସମୟ ଗାଧେଇକି, ବହୁତ ଶୀଘ୍ର ଘରକୁ ବି ମଧ୍ୟ ପଳେଇଆଇଲି। ଆ ଆପଣଙ୍କର ନଈ ତୁଠ ଆପଣ? କେମିତି କଣ ନଈକି ଗାଧେଇ ଯାଉ ଯାଉଛନ୍ତି ନା ନାଇଁ ସେ ବିଷୟରେ ଆପଣ
ନାଇଁ ନାଇଁ ନଈକି ଛ ମୁଁ ପ୍ରାୟ ଦେଢ ମାସ ହବ, ମୁଁ ଆଉ ନଈକି ଯାଉନାହିଁ। କାହିଁକି ନା ବର୍ଷା ଦିନେ ମତେ ଟିକେ ନଈରେ ଗାଧୋଇବାକୁ ଭଲ ଲାଗେନି। ମୁଁ ଯାଏ, ଶୀତ ଦିନ ଆରମ୍ଭ ହେଲେ ଏବଂ ବର୍ଷାଦିନ ଦିନ ସରିଲେ ମୁଁ ପଳେଇ ଆସେ, ନଈରୁ ଗାଧେଇକୁ ଯାଏନି। ତାପରେ ମତେ ଟିକେ ଭଲ ଲାଗେନି ବର୍ଷା ଦିନେ ଗାଧେଇବା ପାଇଁ ଆଉ, ଆଉ ଗୋଟେ କଥା କହିଲା ଉ ଖରାଦିନେ ଏଥିଲେ ଇଯା ଦେ ଶୀତ ଦିନ ଟିକେ ଏକାଥରେ ଯିବ ଗାଧୋଇ ପିବ ଥଣ୍ଡାଟା କେତେ ଛାଡିଯିବ, ଶୀତଟା ଲାଗି ଛାଡିଯିବ। ଆଉ ବସ୍ ଖରା ଦିନି ଆ ଟିକେ ଭଲକା ନଈରେ ଗାଧେଇଲେ, ଟିକେ ତା ମଜା ଅଲଗା। ନ ଖରାଦିନ ଜାଣିଥିବେ ଆପଣ? ଗା ମଜା ଟା ହି ଅଲଗା ପ୍ରକାର ଲାଗେ। ଏମିତି ଆଉ
ପ୍ରାୟତଃ ମୁଁ କହୁଛି କି ଆମର ଯେପରିକି କଣ କହିଲେ? ଘର ଆଗରେ ପ୍ରାୟତଃ ସବୁଜିନମ ହୁଁ ପାଖାପାଖି ଆମ ଘରର ଲୋକ ଘରର ପାଖାପାଖି ଲୋକ ଆସିକିନି ଯେପରିକି ଆମ ଘର ଗୋଟେ ବଡ ଗା କି ଘର ଅଛି ସେଠାରେ ଭଜନ କୀର୍ତ୍ତନ କରୁଛନ୍ତି ଏବଂ ହରିନାମ ବି ସବୁ ଦିନେ ନାମ ନେଇଛନ୍ ନାମ ଧରିଛନ୍ତି ଆପଣ ସେ ଭଜନ କି କିର୍ତ୍ତନ ଆଉ ଆପଣ ଯେପରିକି ଅଷ୍ଟ ପ୍ରହରୀ ହେଉ ଚାରି ପ୍ରହରୀ ହୋଉ ଏସବୁ ଆପଣଙ୍କୁ କେମିତି କଣ ଲାଗେ ମତେ ତ ଏସବୁ ଯେଗାରେ ଯେତେବେଳେ ଏ ସବୁ ଜିନିଷ ହେଉଥାଏ ମତେ ବସିକି ଦେଖିବା ଲାଗି ବୋହୁତ ଭଲ ଲାଗେ। ଏବଂ ଲୋକଙ୍କ ଦେହରେ ମଧ୍ୟ ଠାକୁର ବି ଆସନ୍ତି ଏସବୁ ଜିନିଷର କେତ
ଶୁଣୁନ୍ତୁ, ଶୁଣନ୍ତୁ, ଶୁଣନ୍ତୁ, ଶୁଣନ୍ତୁ। ଭଲ ଦେଖନ୍ତୁ ମୁଁ କଣ କହିଲେ ଏ ସେମ ଟୁ ଯୋଉ ଆପଣ ଯୋଉ କହରେ ଠାକୁର ଦେହରେ ଏଇଟା ମୁଁ କଣ କହିଲେ ମୁଁ କେବେ ମା ସେଟା ଭାବିନି ଯେ କି ଏଟା ସତ ବୋଲି କିନ୍ତୁ ଆଉ ଗୋଟେ କଥା କହେଲେ ସେ ଯୋଉ ବଳି ଦୋଉଛନ୍ତି
ହ
କୁହନ୍ତି ଯୋଉ ଠାକୁରାଣୀ ହଉ କି ଯେ କୌଣସି ଜାଗାରେ ଚା ବଳି ଦିଆ ହଉଛି ସେଇଟାକୁ ମୁଁ ବିରୋଧ କରେ କାହିଁକି ନା ଜଣେ ଚାହାନ୍ତିନି ଦେବତା ଦେବତୀ କି ଜଣେ ମା ଜୀବଟାକୁ ମାରିକି ଆମେ ସନ୍ତୁଷ୍ଟ ହଉ। ଏଇଟା ମୁଁ ଉଁମ ଆର ବି ମାନେ କନ୍ କହିଲେ ବିପକ୍ଷରେ ମୁଁ ଯିବି। ଆଉଟା କଥା ଯୋଉ କହିଲେ ଭଜନ ଆଉ କୀର୍ତ୍ତନ ମ ଧର ମତେ ମନ ଭଲ ଲାଗେ କିନ୍ତୁ ମୁଁ ବ ପାରେ ନା ଅବଶ୍ୟ କିନ୍ତୁ ମୁଁ ନିଜେ ନିଜେ ଯୋଉଠି ହୁଏ ମୁଁ ଦେଖେ। ଆଉ ଯୋଉଠି ବି ରେଡିଓରେ ବାଜୁଥିବ ମୁଁ ଶୁଣେ ବୁଝିଲେ। ମତେ ବହୁତ ହି ଭଲ ଲାଗେ।
ମୋର ଛୋଟବେଳେ ପ୍ରାୟତଃ ମୋର ବୋହୁତ ଥିଲେ ମୋର ହ ମାନେ ବୋହୁତ ସାଙ୍ଗ ଥିଲେ ଯେମିତି ଝିଅ ସାଙ୍ଗ ହୁଅନ୍ତୁ ପୁଅ ସାଙ୍ଗ ହୁଅନ୍ତୁ ସେ ତମୋର ମୋର ବେଷ୍ଟ୍ ଚାଏ ଏ ଛୋଟ ବେଳର ବୋହୁତ ସମ୍ପର୍କୀୟ। ଜେପଦି ଆପଣ ଜାଣିଛେ ମୋର ଅ ସୋନାଲି ଦେଇ ହିଅନ୍ତୁ କି ଆମର ରୁନୁ ଦେଇ ହିଅନ୍ତୁ ଏସବୁ ମୋ ସାଙ୍ଗରେ ବହୁତ ମିଶନ୍ତି ଯେପରିକି ଦିନେ କଣ ହେଇଥିଲା ପ୍ରାୟତଃ ଆମେ ଦୁଇ ଜଣ ମିଶିକି ଖେଳୁଥିଲୁ ଯେପରିକି ସୋନାଲି ଦିଦି ମୁଁ। ପ୍ରାୟତଃ ପାଖାପାଖି ଆମେ ଦି ଜଣ ଝାଡା ବି ମଧ୍ୟ ବସିଲୁ। ଝାଡା ବସିବା ସମୟରେ ପ୍ରାୟତଃ ମୋ ଦିଦି ଯିଏକି ସୋନାଲି ଦିଦି ମତେ କହିଲେ ଚନ୍ଦନ ଲଗାଇ ଏମିତି କରିକି ମୋ ମୁଣ୍ଡରେ ସେ ଝାଡାକୁ ଆଣିକି ଲଗାଇଥିଲେ। ମାନେ ମତେ ସେଦିନ ତ ମୁଁ ଜାଣିନଥିଲି ଯେହେତୁ ଛୋଟଟିଏ ଥିଲି ଆଉ ତାପରେ ତାଙ୍କର ମମି ତାକୁ ବହୁତ ମାଡ ବି ମଧ୍ୟ ମାରିଲେ। ଏସବୁ ମାନେ ଛୋଟବେଳେ ଆପଣଙ୍କ ସାଥିୀ ଯେମିତି ଗୋଟେ ସାଥ ଦଉଥିବା ସାଥି ଆପ ଆପଣଙ୍କର କିଛିଟା ଆପଣଙ୍କ ଘର ପାଖରେ ସାଙ୍ଗ ଥିବେ। ଆପଣ ଛୋଟ ବଳର ଖେଳ କୁଦ ଏସବୁ ବିଷୟରେ ଟିକେ ଆପଣ ମତେ ମତଦାନ ଦେବେ?
ହଁ ବୋହୁ କଥା ଏମିତି ଜଣେ ମୋର ଦୁଇ ଜଣ ସାଙ୍ଗ କଥା କୋହୁଚି। ଯେହେତୁ ଜଣଙ୍କ ସାଙ୍ଗର ମାନେ ଏମ୍ତି ପଡା ମାନେ କଁ ପଡିକି ଖଣ୍ଡିଆଟେ ହେଇଯାଥିଲା ତାର ତା ଘା ରେ ଜଷ୍ଟ୍ ଗୋଟେ ମାଛି ବସିଲା। ହେଲା ବୁଝିଲେ ସେ ମାଛି ଟାକୁ ସେ ମାରିଦେଲା ହାତେରେ। ଏବଂ ସେଇ ମାଛିଟାକୁ ଅନ୍ୟ ସାଙ୍ଗର ଦାନ୍ତରେ ଘଷିଦେଲା। ବୁଝିଲେ? ଗୋଟେ ଅନ୍ୟ ସାଙ୍ଗ ଦାନ୍ତ ସେ ସାଙ୍ଗଟି ଆମେ ଯାଇଥିଲ ଜାଗାରେ ଥିଲୁ ସେଠୁ ଆସୁ ଆସୁ ସେ ଦାନ୍ତ ଟିକ କଣ କହିଲା ସେ ପାଟି ଟାକୁ ଆଁ କରିକି ରହିଲେ ଦାନ୍ତ ଟା କୁ ଗୋଟେ ଇ ଟେକିକା ଘରୁକୁ ଆସିଲେ। ସେ ପାଟି ଟାକୁ ମାନେ ଓଠରକୁଉ ଲଗେଇ ପାରିଲେନି। ମାନେ ଏମିତି ରହିଲେ ସେମାନେ ପ୍ରାୟତଃ! ଦୁଇ ଘଣ୍ଟା ପାଖାପାଖି ସେମ୍ତି ରହିଲେ ଆସିକି ଘରେ ପାଟିଟାକୁ ଧୋଇଲେ।
ପ୍ରାୟତଃ ସେଇଟା ବହୁତ ଦୁଇବା ପା ଆଉ ଗୋଟେ କଥା ହୋଉଚି ଉଁ ଆମେ ତ ଏମ୍ତି ତାଙ୍କ ପାଖରେ ମୁଁ ମୁଁ ଥାଉ ମୁଁ ଅଧା ଅଧା କୋହୁଚି ମୁଁ ଥରେ ଏମିତି ଖେଳୁଥିଲି। ମାନେ ଆମ ଛୋଟ ପଡିଆଟେ ପାଖେରେ ଅଛି। ସେଠି ଟିକେ ଲା ଲୋକ ସବୁ ଯାଆନ୍ତି ଟିକେ ଝାଡା ବସିଆକୁ। କିନ୍ତୁ ମୁଁ ଥରେ ଏମିତି ଜଣେ ମାରିଚି ମୁଁ ଯାଇ ଦୌଡିକି ଯାଇକି ପାଖରେ ଅ, ଜଣେ ଝାଡା ବସିକି ଯାଇଚି। ବଲ୍ ଟି ବି ସେଇଠି ପଡିଚି ମୁଁ ସେ ବଲ୍ ଟି ଆଣିବି କଣ ସେଇଟା କୁ ଧରି ପକେଇଲି।
ବୁଝିଲେ, ଝାଡା ଟାକୁ ଧରି ପକେଇଲି, ଯେହେତୁ ମୁଁ ଅସନାଟା ଲାଗିଲା ବଲ୍ ଟି ଆଉ ଦେଇ ପାରିଲିନି। ମୁଁ ସିଧା ଦୌଡିଲି ଘରୁକୁ। ଘରଠୁ ହେଠୁ ପାଖରୁ ଦୁଇଶହ ତିନିଶହ ମିଟର ଖଣ୍ଡେ ଥିଲା ପଡିଆଟି ଦୌଡିଲି ଘରକୁ। ଯାଇକି ଭଲ ଭାବରେ ହାତ ଧୋଇକି ଆସିଲି, ଏଇଟା ହଉଚି ଗୋଟେ ମଜାଳିଆ କଥା ବହୁତ ଇ ମାନେ କଲେ ଅଁ ଅଁ ଏଟା ସ କଥା ରହିଯାଇଚି, ମତେ ବହୁତ ହସ ଲାଗେ ବେଳେ ବେଳେ ଯେତେବେଳେ ମନେ ପଡେ।
କି ହଁ ପ୍ରାୟତଃ ମୁଁ ମୋର ବି ଗୋଟେ କଥା କୋହୁଚି, ଯେପରିକି ଆପଣ ଜାଣିଥିବେ ଏବେ ତ ଅଁ ଯେପରି ଗାଡିର ପ୍ରଦୂଷଣ ପ୍ରତି ଗୋଟେ ସାର୍ଟିଫିକେଟ୍ ମଧ୍ୟ ବି ବାହାର୍- କରାଯାଉଚି। ଯେପରିକି ଆମେ ଯାଇଥିଲୁ ଦିନେ ଜଗନ ଆଉ ମୋର୍ ସାଙ୍ଗ ନିବିଡ଼ ସାଙ୍ଗ ସିଏ ମୁଁ ଆଉ ଗୋଟେ ଭାଇ। ଜୟପୁର ସ୍ଥିତ ଗାଁକୁ ଯାଇଥିଲୁ ସେଠାରେ ପଲ୍ୟୁସନ ବାହାର କରିବା ଲାଗି। ସେଠାରେ ପ୍ରାୟତ ଦିଟା ଜଳିଖିଆ କଲୁ। ଜଳଖିଆ କରିସାରିବା ପରେ ଜଗନକୁ ବୋହୁତ ମାତ୍ରାରେ ଝାଡା ଲାଗିଲା। ପ୍ରାୟତ ଯେପରି ଜାଣିଚି ଝାଡ଼ା ଲାଗିବା ସମୟରେ ମୁହର ବଦନ କିପରି ଯେଉଁ ମାନେ ଗୋଟିଏ ବଦନ ଥିବ ଯେପରିକି ବୋହୁତ ଜୋରରେ ଝାଡା ମାଇଲେ ମୁହର କିଛିଟା ବଦନ ଚେଞ୍ଜ ବି ମାନେ ଅଲଗା ହେଇଯାଏ। ସେମିତିକା ତା ମୁହଁର ବଦନ କିଛି ମ ହେଇଗଲା। ପ୍ରାୟତ ବୋହୁତ ଜୋରେ ବି ମଧ୍ୟ ଲାଗିଲା। ସେଠି ସେ କେଉଁଠାକୁ ଝାଡା ଯିବ କଣ କରିବ ପୁରା ମାନେ ବାଉଳେଇ ଚାଉଳେଇ ହେଇଗଲା। ତା ପରେ ଭହୁତ ଦୁଃଖରେ ମତେ କୋହୁଚି ମୁମ୍ କୁ ଟିକେ ମତେ ନେଇଯା। ଏଇ ନଈ କୂଳରେ ଛାଡିଚି, ପ୍ରାୟତ ସେ ଏପଟେ ବି ଗାଡିର ପଲ୍ୟୁସନ୍ ପାଇଁ ସେ ଡକ୍ ଡାକୁଚନ୍ତି ସେ ଭାଇ। ଜଣକ ମୁଁ ଏକରେ ଗାଡି ଦେଖାଇବି ନା ତାକୁ ନେବି ନଈ କୂଳକୁ ଝାଡ଼ା ଛାଡିବା ଲାଗି। ସେଠି ତ ନଈ କୂଳ ପ୍ରାୟତ ଗୁଟେ କିଲୋମିଟର। ପ୍ରାୟ ମୁଁ ତାକୁ ଗାଡିରେ ବସାଇଲି ସାଙ୍ଗେ ସାଙ୍ଗେ। ଆଉ ଗୋଟେ ଲୋକକୁ ପଲ୍ୟୁସନ୍ ପାଇଁ ଦେଲି ମୁଁ ତାକୁ ଗାଡି କି ନେଇ କି ତାକୁ ନଈ କୂଳେ ଛାଡିଲି, ଏବଂ ତାକୁ ଗାମୁଛା ବି ଦେଲି। ଗାମୁଛା ଦେଲା ପରେ ସେ ଭଉତୁ ଶାନ୍ତି ରେ ସେଠାରେ ଝାଡା ବସିଲା। ଝାଡା ବସି ସାରି ଆସି ମୋତେ କହୁଚି ମତେ ଏମିତି ମୋ ଦେହ ଖରାପ ପ୍ରାୟତ। ସିଏ ପେଟରେ ତିନି ଦିନ ଚାରି ଦିନର ଝାଡା ରଖିକି ମାନେ ଏପରି ଲୋକଙ୍କୁ ଆପଣ କଣ କହିବେ ସବୁ କହିଲେ।
ଏ ସେ ଯୋଉ କହିଲେ ଏ ଯୋ ଦେହ ହତ ବହୁତ ଖରାପ ହବ। ଏମତି ବୋ ମାନେ ପ୍ରତିଦିନ ପେଟ ସଫା କରିବା ଦରକାର। ଯୋଉ ଦୁଇ ତିନି ଦିନ କଥା କହିଲେ ସେମିତି ରହିଲେ ଆପଣଙ୍କ ପେଟରେ ବହୁତ ପ୍ରକାର ରୋଗ ବାହାରିବ ଯେପରିକି ଷ୍ଟୋନ ହେଇଯାଉ କି ଗ୍ୟାସ ହେଇଯାଉ। ବହୁତ ପ୍ରକାର ରୋଗ ବାହାରିବ ଝାଡ ନଗଲେ। ଏଇଟା ବହୁତ ମାନେ ଖରାପ ଅଭ୍ୟାସ। ଏ ତାଙ୍କୁ ଟିକେ କହିବେ। ତାଙ୍କ ଦେହ ପ୍ରତି ଧ୍ୟାନ ଦେବେ। ଏବଂ ସକାଳୁ ଟିକେ ଉଠିଲା ପରେ ଉଷୁମ ପାଣି ପିଇକି ସେ କିନ୍ତୁ ଯାଆନ୍ତୁ ମୁଁ
ଆଜ୍ଞା ମୁଁ ତ ପ୍ରାୟ କହୁଛି। ଆଉ ମୁଁ ମଣି ବାବୁ ହଁ ମଣି ବାବୁ କୁହନ୍ତୁ ମଣି ଭାଇ। ମଣି ଭାଇ ମୁଁ ତ ଗୋଟିଏ ଆଜ୍ଞା ଆଜ୍ଞା‌। ମୁଁ ତ ମଣିବାବୁ ମଣିଭାଇ ଆପଣଙ୍କୁ ଗୋଟିଏ କଥା କହୁଛି। ଯେପରିକି ମୋ ମୁଁ ଆ ଆପଣଙ୍କ ପାଖରେ ଯେଉଠାରେ କଥାବାର୍ତ୍ତା କରୁଛି। ଉ ହାଲୋ। ଯୋଉଠାରେ କଥାବାର୍ତ୍ତା କରୁଛି। ପ୍ରାୟତ ମୋ ମୁଣ୍ଡ ଉପରେ ଦୁଇଟି ବାଦିରି ଯାଉ ଯେପରିକି ବାଦିରି ଯେପରିକି ବାରି ଆମର ଜାମୁକୋଳି ଖାଇବା ଲାଗି ବହୁତ ପସନ୍ଦ କରନ୍ତି। ଯେପରିକି ଜାମୁକୋଳି ଖାଉଛନ୍ତି। ଏବଂ ମୋ ମୁଣ୍ଡ ଉପରେ ଉଡିକି ଯାଉଛନ୍ତି। ଆପଣଙ୍କୁ ବାଦିରି ମାଂସ ଖାଇବା ଲାଗି କେମତି କଣ ଲାଗେ। ପ୍ରାୟତଃ ବା ଯେପରିକି ଗାଁରେ ଲୋକମାନେ ଆଣନ୍ତି ଗାଁ ଲୋକ ବାଦିରି ଘିଅରେ ବାଦିରି ମାଂସ ଘିଅ ପକାଇ କରନ୍ତି। ବହୁତ ଭଲ ବି ମଧ୍ୟ ଲାଗେ। ଯୋଉ ଲୋକଙ୍କର ଯେପରି ଶ୍ଵାସ ରୋଗ ଥାଏ। ସେମାନେ ବଦିରି ମାଉଂସ ଖାଇଲେ ତାଙ୍କର ଟିକେ ଶ୍ୱାସ କମିଥାଏ। ଆଉ ବାଦିରୀ ମାଂସ ଆପଣ କେବେ ଖାଇଛନ୍ତି ନା ଖାଇନାହାନ୍ତି? କୁହନ୍ତୁ? ଆପଣଙ୍କ କଥା କିଛି ଆସୁନାହିଁ। ଟିକେ ଆପଣ କହିଲେ ବହୁତ ଭଲ ହୁଅନ୍ତା।
ମୁଁ ତ ପ୍ରାୟ ଦୁଇ ବର୍ଷ ହେଲା ଛାଡିଲିଣି ଆଇଁଷ। ଶୁବିଲା ତ।
ହଁ ଏବେ ଶୁବୁଛି ଆସୁଛି କୁହନ୍ତୁ ଆଜ୍ଞା କୁହନ୍ତୁ।
ପ୍ରା ପ୍ରାୟତଃ ଆଉ ଦୁଇ ବର୍ଷ ଆଇଁଷ ଛାଡି ସାରିଲିଣି? କିନ୍ତୁ ତା ପୂର୍ବରୁ ମୁଁ କହୁଛି ପ୍ରାୟତଃ ଦଶ ବର୍ଷ କି ପନ୍ଦର ବର୍ଷ ତଳ କଥା କହୁଛି ଛି ଏ ପ୍ରାୟତଃ ଆମ ଘର ପାଖରେ ଏକ ମୋ ବର ଗଛ ଉ ଓସ୍ତ ଗଛ ଅଛି ସେଠି ଆ ଫଳ ଖାଇବାକୁ ମାନେ ଆସିଥିଲା କଣ କହିଲେ ଏଇ ବାଦୁଡି ଇ ମାରିବା ପାଇଁ ଶିକାର କରି ଶିକାର କରିବା ପାଇଁ ଆସେ ଜାଲଟି। ରେ ବସାଏ ତା ଚାଲରେ ଦୁଇଟି ପଡିଥିଲା। ଠେ
ଆଜ୍ଞା ଆଜ୍ଞା।
ଟିକେ ଅଧିକ ପଡିିଥିଲା କେତେଟି ମୋର ମନେ ପଡୁନି। ଆମକୁ ସେ ସେ ଦୁଇଟି ଦେଇଥିଲା। ତାକୁ ଆମେ ଜଣେ ପଡ଼ୋଶୀ ଜଣେ ହେବେ ଦାଦା ହିସାବ।
ଆପଣଙ୍କ କ ଆପଣଙ୍କ
ତାକୁ ଆଁ କାଟି କୁଟିକି ହ ତାଲେ ମୁଁ ସବୁ ଖାଇଥିଲି ତାଙ୍କୁ କୁହନ୍ତି ଖାଇ
ଆଜ୍ଞା। ଆପଣଙ୍କର କଥାଟି କିଛି କଟି କଟି ଆସୁଥିବାରୁ ମୁଁ ବହୁତ ଦୁଃଖ ମନେ କରୁଛି। ଯେପରିକି ପ୍ରାୟତଃ ଆମେ ବି ହଁ ଆଜ୍ଞା ଆପଣଙ୍କ କଥା ମୁଁ ଆପଣଙ୍କୁ କିଛିଟା ମତଦାନ ଦଉଛି ଆପଣଙ୍କୁ ଶୁଭୁଛି ମୋ କଥା ମଣି ଭାଇ ଠିକ ଅଛି ମୁଁ ମଣି ଭାଇ ଟିକେ ଆସୁଛି ଆପଣଙ୍କୁ ମୁଁ ପରେ କଲ